ହାଲୋ।
ହାଲୋ।
ହାଲୋ ସାର୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଜ୍ଞା ସାର ମାଡ଼ାମ୍।
କଣ କରୁଛନ୍ତି?
ଏଇ ଟିକେ ବୁଲୁଛି ବନ୍ଧ ଉପରେ ଆଉ
ଆଛା ମୁଁ ବସିଛି ଆଉ
ନାଇଁ କମି ଯାଇଛି ଛାଡି ସକାଳୁ ହଉଥିଲା ଏବେ ଛାଡିଛି।
ଆଚ୍ଛା କଣ ଖାଇଥିଲେ?
ଆଜି ଭାତ ଡାଲି ଆଉ ଆଳୁଫୁଟା ଶାଗ ଭଜା।
ଯାହା ହଉ।
ଆପଣ କଣ ଖାଇଛନ୍ତି ଆପଣ କଣ ଖାଇଛନ୍ତି?
ମୁଁ ଖାଇଛି ଭାତ କୋଳଥ ଡାଲି କୁନ୍ଦୁରି ଭଜା ଆଳୁ ଭତ୍ତା ଖଟା।
ଉଁ ହୁଁ ହୁଁ।
ଆଉ ଆପଣଙ୍କ ଘର ସବୁ କିଏ କି ଅଛନ୍ତି?
ଘରେ ଭାଇ ବାପା ମା ବାବା ମାମା।
ଆଚ୍ଛା ଛୋଟ ଫାମିଲି।
ଆଜ୍ଞା।
ଆଉ ଆପଣ କଣ ପଢାପଢି କରିଛନ୍ତି?
ଡି ଫାର୍ମା ସେକେଣ୍ଡିୟର ଚାଲିଛି।
ଆଚ୍ଛା।
ଆପଣ କଣ ପଢୁଛନ୍ତି ନା ଆଁ ଆ
ହଁ ସରିଲାଣି ଏଇ ଏପ୍ରିଲ ମାସରେ ପିଜି ସରିଲା। ବିଏଡ଼ ଦେଇଛି। ରେଜଲ୍ଟ ବାହାରିନି ରେଜଲ୍ଟ ବାହାରିଲି ଯୋଉଠୁ ସିଲେକ୍ସନ ଆସିବ କରିବି ସେଇଠି।
ହୁଁ ସେ।
ଆଜ୍ଞା ଆଉ ଆପଣ ବି ଫାର୍ମା ଡି ଫାର୍ମା କରୁଛନ୍ତି?
ଡି ଫାର୍ମା ଡି ଫାର୍ମା।
ଆଚ୍ଛା ବି ଫାର୍ମା ଆଉ ଡି ଫାର୍ମା ଭିତରେ ଡିଫରେନ୍ସଟା କଣ କି?
ସେଇଟା ଚାରି ବର୍ଷିଆ କୋର୍ସଟା ଏଇଟା ଦି ବର୍ଷିଆ ଡି ଫାର୍ମାଟା।
ମାନେ ଦିଟା ଯାକ ଏକା ଡ଼ି ଫାର୍ମର ବି ଯୋଉ କାମ ବି ଫାର୍ମର ବି ସେଇ କାମ।
ନାଇଁ ମାନେ ଏଇଟା ହଉଚି ସେଇଟା ଯେମିତି ଗ୍ରାଜୁଏସନ ଲେବୁଲର ବି ଫାର୍ମା ଟା।
ଆଜ୍ଞା।
ସେ ଏଇଟା ସେଇଟା କଲେ ମାନେ ଯୋଉ ମାନୁଫାଚରିଂ ଯୋଉଠି ହଉଚି ମେଡିସିନ୍ ଫେଡିସିନ୍ ସେଇଟାରେ ରହିହବ। ମାନେ ଯୋଉ ଫାର୍ମାସ୍ୟୁଟିକାଲ୍ କମ୍ପାନୀରେ। ଆଉ ଏଇ ଏଇଟା ଖୋଲିଲେ ନିଜେ ଲାଇସେନ୍ସ ହେଲେ ମେଡ଼ିସିନ୍ ଦୋକାନ ଷ୍ଟୋର୍ ଖୋଲିପାରିବେ କି ଏମାରେ ମେଡ଼ିସିନ୍ ରିପ୍ରେଜେଣ୍ଟଟେଟିଭ୍ ରହିପାରିବେ।
ଆଚ୍ଛା।
ଏଇଆ ଆଉ।
ତ ଆପଣ ଡି ଫାର୍ମା କରୁଚନ୍ତି?
ଆଜ୍ଞା।
ଭଲ ଆଉ। ଆ ପରେ କଣ ମେଡିସିନ ଷ୍ଟୋର ଖୋଲିବେ ନା କଣ କରିବେ?
ନାଇଁ ସେମିତି ଗୋଟେ ମେଡିକାଲ ଇଏରେ ରହିବା ପାଇଁ ଚାଲିଚି ଦେଖାଯାଉ। ଆସିବ ବି ଲେଟେରେ ତା ଲାଇସେନ୍ସ ଟା ଆସିବ ବର୍ଷେ ପରେ। ସ ସରିବାର ବର୍ଷ ପରେ ଯାଇଁ ଆସିବ ଲାଇସେନ୍ସ। ତାପରେ ଯାଇଁ ଇଲିଜିବୁଲ୍ ହେବେ ଖୋଲିବା ପାଇଁ ଆଉ।
କୋଉ କଲେଜରେ କରୁଚନ୍ତି?
ମଙ୍ଗୁଳି।
ଆଚ୍ଛା।
ଆପଣଙ୍କ କଣ କଟକ ଡିଷ୍ଟ୍ରି ନା ଅଲଗା?
ନାଇଁ ବିରଜା କ୍ଷେତ୍ର।
ଉଁ ହୁଁ।
ଆଜ୍ଞା।
ଆଉ ଆପଣଙ୍କୁ ସବୁ କଣ ଭଲ ଲାଗେ ହବିଜି ସବୁ? ଗଛ ଫଛ ଲଗାନ୍ତି ନା ନାଇଁ?
ନାଇଁ ଗଛ ସେମତି ବାହାରେ କିଛି ଗଛ ଲଗେଇନି। ଘର ଭିତରେ ମୁଁ ଲଗେଇଚି ମନି ପ୍ଲାଣ୍ଟ ଲଗେଇଚି। ତୁଳସୀ ଗଛ ବି ଲଗେଇବି ମୋ ରୁମ୍ ଭିତରେ। ଆଉ ଗୋଟେ ସ୍ନେକ୍ ପ୍ଲାଣ୍ଟ ଗୋଟେ ରବର ପ୍ଲାଣ୍ଟ ଆଉ ଗୋଟେ ଯୁଆଣୀ ଗଛ ଏମିତି ସବୁ ଲଗେଇ ବାହାରେ କିଛି ଲଗେଇନି। ବାହାରେ ହଁ ବାହାରେ ଗୋଟେ ଗଛ ଅଛି। ଆଲୋଭେରା ଗଛ, ସେଇଠି ଗୋଟେ ଗଛ। ଆଉ ଯାହା ବି ବାହାରେ ଯା ବାଡିରେ ଫୁଲ ଗଛ ମୋ ବାପା ବୋଉ ହେରିକା ସବୁ ଲଗେଇଛନ୍ତି କାକୁଡି ଅଳ୍ପ ଅଳ୍ପ ଜାଗାରେ କାକୁଡି। ଟମାଟୋ, ଆଉ ଜହ୍ନି କଲରା ଆଉ ଝୁଡଙ୍ଗ, ଭେଣ୍ଡି ଏଗୁଡା ସବୁ ଲଗେଇଛନ୍ତି ଶାଗ। ଫୁଲ ବି ଫୁଲ ଚାରା ବି ଲଗାହେଇଚି। ସେଗୁଡା ଯାହା ଲଗାହେଇଚି ଆଉ। ଆପଣଙ୍କ ଆପଣଙ୍କ ଘରେ କଣ ଚାଷପାସ ହୁଏ?
ନାଇଁ ଚାଷ ଏଇ ଖାଇବା ପାଇଁ ଘର ଖାଇବା ପାଇଁ ଏସବୁ ଲାଗିଚି କଖାରୁ, ଜହ୍ନି, କା କୁଡି, ଭେଣ୍ଡି ଏଇଗୁରା।
ଆଚ୍ଛା। ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଆନ୍ତି? ଆପଣଙ୍କୁ କୋଉ ଜାଗା ଭଲ ଲାଗେ ବୁଲାବୁଲି କରିବାପାଇଁ?
ବେଶୀ ତ ପୁରୀ ଭଲ ଲାଗେ ଯିବା ପାଇଁ। ଜଗନ୍ନାଥ ମନ୍ଦିର ସିଏ ବି ସେଇ ଦିଟା ବେଶି ଭଲ ଲାଗେ।
ଆଜ୍ଞା।
କୋଣାର୍କ ଏବେ ମାନେ ଯେତେ ଥର ପୁରୀ ଗଲିଣି ଯାଇନି। ଥରିଏ ଯାଇଥିଲି କୋଣାର୍କ ଛୋଟ ଥିଲି ଆଉ ଯାଇନି।
ପୁରୀରେ ଏମତି କଣ କିଛି ଅନୁଭୂତି ଅଛି? ମାନେ, ଆପଣ ଯାଇଛନ୍ତି ମାନେ କିଛି ଅସୁବିଧା ହେଇଛି କିମ୍ବା ଭଲସେ ଦର୍ଶନ କରି ପାରିନାହାନ୍ତି କିମ୍ବା ବହୁତ ଭଲ ସେ ଦର୍ଶନ କରିଚନ୍ତି। କିଛି ଏମିତି ଅନୁଭୂତି ଅଛି?
ହଁ ଭିଡ ଭିତରେ ତ ଏଇ ବହୁତ ଭିଡରେ ଦର୍ଶନ କରିବା ତ କଷ୍ଟ। ଦେଖିକି ଯାହା ହୋଉ ଆସିଛି ଭଲରେ ଠାକୁରଙ୍କ ମୁ ଏମିତି ଖାସ ଆଉ ନାଇଁ ଏବେ ଛଅ ମାସ ହେଇଗଲାଣି।
ଆଚ୍ଛା।
ଆପଣ ଯାଇନାହାନ୍ତି ନା ରଥଯାତ୍ରାରେ ଯିବାର ପ୍ଲାନିଂ ଅଛି?
ହଁ ଡୋରି ଲାଗିଲେ ତ।
ରଥଯାତ୍ରାରେ ଯାଉଛନ୍ତି ତାହେଲେ?
ରଥଯାତ୍ରା କୁ ଯାଇ ହବନି ଆମର ଜଣେ ସାଆନ୍ତ ମା ହିସାବରେ ଏବେ ତାଙ୍କର ଡେଥ୍ ହେଇଯାଇଛି।
ଆଜ୍ଞା, ଆଜ୍ଞା ହ୍ୟାଲୋ।
ମୁଁ ଅ ମୁଁ କହିଲି ଆଜ୍ଞା ଯାଇହବନି ରଥଯାତ୍ରାରେ। କାରଣ ଡେଥ୍ ହେଇଯାଇଛି ମୋ ଶାନ୍ତମାଙ୍କର ଜଣେ। ସେ ଏବେ ଆଉ ଆପଣ ଶ୍ରାବଣ ମାସ କରନ୍ତିନି?
ନା, ସେଇଟା କରେନି। ଆରମ୍ଭ କରିନି ନା ଯାଇନି।
ଯାହା ହଉ ମୁଁ ଫାଷ୍ଟ ଟାଇମ୍ ଶୁଣିଲି କି ଜଣେ ପାଣି ଭାର ନେଇକି ଯାଉନାହାନ୍ତି। ପ୍ରାୟ ତ ସବୁ ପୁଅ ପିଲା ମାନେ ନେଇକି ଯାଆନ୍ତି।
ହଁ, ଯାଉଛନ୍ତି ପ୍ରାୟତ।
ସମସ୍ତେ ଛୁଆ ଠାରୁ ବୁଢା ବୁଢୀ ପଯ୍ୟନ୍ତ ସବୁ ନେଇକି ଯିବେ ପାଣି। ତାଙ୍କର ଗୋଟେ ମଜା ସେଟା।
ଇଆଁ।
ମୁଁ କହିଲି ତାଙ୍କର ଗୋଟେ ମଜା ସିଏ ଯିବେ। ସେଠି ଯାଇକି ପୁରୀ ଯାଆନ୍ତି ଲୋକନାଥ ଯାଆନ୍ତି ଲୋକନାଥ ପାଣି ଢାଳିକି ଆସନ୍ତି। ତିନି ଚାରି ଦିନ ପୁରା ଯାଇକି ବୁଲାବୁଲି କରିକି ଆସିବେ। ମତେ ଲାଗେ ସିଏ ପିକନିକ୍ କୁ ଯାଏ
ହଁ ହଁ ସମସ୍ତେ ସେମିତି ଯାଉଛନ୍ତି। କିଏ ଗୋଟେ ଗୋଟେ ଥିବେ ପୁରା ଭକ୍ତିରେ ଯାଉଛନ୍ତି।
ନାଇଁ ମୋ ମାମୁଁ ପୁରା ଗଡଗଡିଆ ଘାଟରୁ ଉଠେଇକି ଯାଇକି ବାବାଙ୍କ ମଣି ବାବା ମଣିଙ୍କ ଢାଳିକି ଆସନ୍ତି। ଚାଲନ୍ତି ପୁରା କଣ୍ଟିନୁୟୁଲି ସେ ଚାଲୁଥାନ୍ତି। କଟକ ରୁ ଭଦ୍ରକ ବହୁତ ବାଟ ହେଲାଣି ସେ ସେଇମିତି ଯାଉଥ ସେ ପୁରା ନିଷ୍ଠ ର ସହିତ ରେ
ହଁ ସିଏ ଜ ସେମିତି ରେୟର ଅଛ ଜଣେ ଜଣେ ନିଷ୍ଠାରେ ଯାଉଛନ୍ତି ନହେଲେ ଆଉ ସବୁ ଇଞ୍ଜୋୟ କରିବା ପାଇଁ ଯାଉଛନ୍ତି।
ଆଉ ତ ମୋ ଭାଇ ହେରିକା ସବୁ ଯାଆନ୍ତି ବୁଲି ବାଲିକି ଆସନ୍ତି।
ହଁ ଖୁସି ଗୋଟେ ବର୍ଷ କୁ ଥରେ ଠାକୁରଙ୍କ ପାଖକୁ ଯାଉଛନ୍ତି ଆଉ। ଆଜ୍ଞା କଣ କହିଲେ?
ମୋ ଭାଇ ହେରିକା ଯାଆନ୍ତି ଭୋଜିଭାତ କରିକି ବୁଲାବୁଲି କରିକି ଠାକୁରଙ୍କୁ ଦର୍ଶନ କରିକି ତୁ ବାସନ୍ତୀ।
ହୁଁ। ହୁଁ ଯାଉଛନ୍ତି ଆମ ଏଇଠୁ ଛୁଆ ଗାଁ ରେ ଯାଉଛନ୍ତି ମୁଁ ଏତେ ମିଶେନି ଛୁଆଙ୍କ ସାଙ୍ଗରେ। ଯାଇନି କି ଆରମ୍ଭ କରିନି।
ଆପଣ ଗାଁ ରେ ବୋଧେ ବେଶୀ ସମୟ ରୁହନ୍ତିନି?
ନାଇଁ ମୁଁ କଟକରେ ରୁହେ ପଢାପଢି କର ସିଆଡେ ରହିକି କରେ।
ଆଛା।
ନା ଆପଣଙ୍କର ଏଇ କଟକ ଡିଷ୍ଟି ନା ଅଲଗା କଣ କହିଲେ?
ନାଇଁ ବିରଜା କ୍ଷେତ୍ର ଅହିଲି।
ମାନେ ଯାଜପୁର ଡିଷ୍ଟ୍ ଆପଣଙ୍କର?
ଆଜ୍ଞା।
ଓହୋ ମାନେ ବିରଜ ମନ୍ଦିର ପାଖାପାଖି।
ନା ଏତେ ବି ପାଖା ପାଖି ନୁହେଁ। କିନ୍ତୁ ମୁଁ ସେ ପାଖାପାଖି କଲେଜରେ ରହିକି ପଢୁଥିଲି ତ
ଓ ହ।
ପ୍ରାୟେ ଜାଗା ବୁଲାବୁଲା ସବୁ କରିୁଛି ଆଉ।
ଓ ହଁ ସେଠି ଆମ ଭାଇ ଜଣେ ରହୁଛନ୍ତି ପୁରା ମନ୍ଦିର ପାଖରେ।
ଆଜ୍ଞା।
ମାନେ ବିରଞ୍ଜା ମନ୍ଦିର ମାଙ୍କ ମନ୍ଦିର ପାଖରେ ଆମ ଭାଇ ଜଣେ ରହୁଛନ୍ତି ତ ଭାଇ ଭାଉଜ ହେରିକା।
ଆଛା ନାଇଁ ନାଇଁ ସେ ଏତେ ପାଖେରେ ନୁହେଁ ସେ ଭାଗ୍ୟ କାହିଁ ଏତେ ପା ପାଖରେ ଯାଇଁକି ରହିବି।
ହୁଁ ହୁଁ ହୁଁ।
ସେଇ ଜିଲ୍ଲାର ବାସିନ୍ଦ ସେଇଟା ବଡ କଥା କିନ୍ତୁ
ହୁଁ।
ମା ଏତିକି ବି ଡୋରି ଲାଗିନି କି ଯାଇଁକି ପୁରା ପାଖରେ ରହିବ ଦେଖିବା ସେ ଯୋଗ ପାଗ ହଉ। ଆଉ ଆପଣ କେବେ ଯାଜପୁର ଆସିଛନ୍ତି ବୁଲାବୁଲି କରିବା ପାଇଁ ଯାଇଛନ୍ତି।
ଏବେ ତ ଯାସ ଯାଇଥିଲି କେତେ ମା ପନ୍ଦର ଦିନ ବି ହେଇନି। ଆମ ଜଣେ ସେଇ ଭାଉଜ ଯୋଉ। ପିଇସି ମାନେ ପିଇସାଙ୍ଗ ପୁଅ ସାନ ପୁଅଙ୍କ ବୋହୁ ଏକ୍ସପାର୍ଟ କରିଗଲେ ତ। ଯାଇଥିଲୁ ବୁଲିକି ଆ ବୁଲିବାକୁ ନାହିଁ ତ ଏଇ ଯାଇଥିଲୁ ସେଇ କାମରେ ଆଉ।
ଆଛା।
ହୁଁ
ହୁଁ ଆପଣଙ୍କ ହବି କଣ ମାନେ ଆପଣଙ୍କ କଣ କରିବାକୁ ଭଲ ଲାଗେ?
ମୁଁ ସେଇ କ୍ରିକେଟ ଖେଳେ ଚାରିଟା ବଳିଆ ଟିକେ ଆଜି ପାଗ ନାହିଁ ବୋଲି ଯାଇନି ଖେଳିବା
ବଢିଆ ଆଉ। ପ୍ରାୟତଃ ପୁଅ ପିଲାଙ୍କର ମୁଁ ଶୁଣିଛି ଫଟୋଗ୍ରାଫି। ନହେଲେ କିଏ କହେ ମୁଁ ପବ୍ ଜି ଖେଳିବାକୁ ମତେ ଭଲ ଲାଗେ ଯା ହଉ।
ନା ମୋର ଏଇ ଫି ଫ୍ରି ଫାୟାର ପବଜି ସେଗୁଡା କିଛି ନାହିଁ।
ଯାହା ହଉ ଆପଣ କ୍ରିକେଟ ଖେଳନ୍ତି ଆଉ କୋଉ ଟିମ୍ ଆପଣଙ୍କୁ ପସନ୍ଦ?
ମୋର ଟିମ୍ ଥିଲା ମୋ ରୋହିତ ଶର୍ମା ମୁମ୍ବାଇ ଟିମରେ ଥିଲା। ମାନେ ଇଏ କଥା କହୁଛନ୍ତି ତ ଆଇ ପି ଏଲ୍।
ଆଜ୍ଞା।
ଉଁ ଆଉ ମୁମ୍ବାଇ ହଁ ହଁ। ମୁମ୍ବାଇ ଥିଲା ମୁମ୍ବାଇ ରୋହିତ ଶର୍ମାଙ୍କୁ କ୍ୟାପ୍ଟେନସିପରୁ ବାହାର କଲା ପରେ ମାନେ ଇଏ କରିକି ତା ପର ଠାରୁ ଖାଲି ରୋହିତ ଶର୍ମା ମୋର ଆଉ କିଛି ନାହିଁ।
ଆଚ୍ଛା ତାହେଲେ ଆପଣ ରୋହିତ ଶର୍ମାର ଫ୍ୟାନ।
ହୁଁ।
ଯାହାହଉ।
ଫ୍ୟାନ୍ ନାଇଁ ତାର ଭଲ ଲାଗେ ସେଇଥିପାଇଁ ସିଏ ପୁରା ମତେ ଭଲ ଲାଗେ ବହୁତୁ ଆଉ।
ଆଚ୍ଛା ବହୁତ୍ ଭଲ କଥା ସମସ୍ତଙ୍କର ଚୟେସ୍ ଅଲଗା ଅଲଗା ହେଇଥାଏ ଭଲ ନା ସିଏ ବି ବହୁତ ବଢିଆ ଆଜ୍ଞା।
ଆପଣ ବିରାଟ କୋହିଲି ବୋଧେ?
ନାଇଁ ନାଇଁ ଏଁ ଜମା ନୁହେଁ ଜମା ନୁହେଁ ମୋର ଏମ ଏସ୍ ଧୋନି।
ଆ ହା।
ହୁଁ ବିରାଟ କୋହଲି ଭଲ ଯେ ତା ଫ୍ୟାନମାନେ ସବୁ ଖରାପ।
ତ ଝିଅ ନୁହେଁ କି ଅ ସେ ହାଣ୍ଡସମ୍ ସିଏ ହାଣ୍ଡସମ୍ ହଁ ତାକୁ ଦେଖିକି ମୁଁ ମୁଁ କହିବିି ନାଁ ସେ କ୍ରିକେଟ କ୍ରିକେଟ ବି ମତେ ଭଲ ଲାଗେ ମତେ ତା ଆଟିଚ୍ୟୁଡ ହିଁ ପସନ୍ଦ ନୁହେଁ ଯେ ତାକୁ ଭଲ ଲାଗେ। ମତେ କ୍ୟାପଟେନ୍ ଫୁଲ୍ ପସନ୍ଦ।
ହୁଁ।
ଆଉ ଏବେ ତ ଏବେ ତ ରୋହିତ ଶର୍ମା ପଦ୍ମ ଭୂଷଣ ବୋଧେ ପାଇଲେ? ନା ପଦ୍ମ, ଆଜ୍ଞା ପଦ୍ମଶ୍ରୀ। ପଦ୍ମଭୂଷଣ ପାଇଥିଲେ।
ହୁଁ।
ପଦ୍ମଶ୍ରୀ ପାଇଥିଲେ ଖେ-ଖେଲରେ
ହୁଁ।
ଆଉ ଏବେ ପଦ୍ମଶ୍ରୀ ପାଇଲେ।
ହୁଁ। ହଁ ତ ଆପଣଙ୍କ ଫେବ୍ ଫେବ୍ ହବି କଣ?
ହଁ ମତେ ଅଁ ବହି ପଢିବାକୁ ଭଲ ଲାଗେ। ଆଉ ମୁଁ ଟିକେ କରିବାକୁ ମୋତେ ଭଲ ଲାଗେ ଆଉ ମେହେନ୍ଦୀ ବି ମତେ କରିବାକୁ ଭଲ ଲାଗେ କ୍ରିକେଟ ଟା ଏମିତି ଆଇ ପି ଏଲ୍ ଟାଇମ୍ କୁ ମୁଁ ଟିକେ ଟିକେ କ୍ରିକେଟ ଦେଖେଇ ୱାର୍ଲଡ କପ୍ ହେଲେ ଟିକେ ଦେଖେ। ଯେବେ ଠାରୁ ଧ୍ଵନି କ୍ରିକେଟରେ ଥିଲେ ମୁଁ ଦେଖୁଥିଲି। ତାପରେ ଧ୍ଵନି ଛାଡିବାକୁ ନାଇଁ ବେଶୀ ଆଉ ଦେଖୁନି ଖାଲି ଏମିତି ସ୍କୋର ବୋର୍ଡ ଚେକ୍ କରେ କିନ୍ତୁ ଦେଖେନା।
ହୁଁ ହୁଁ ହୁଁ।
ଇହ।
ଆଜ୍ଞା ଆଉ ଟ୍ୟାକ୍ସ କେତେ କଣ ପୂରଣ ହେଲାଣି?
ଆଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
ଖାଇବା ପାଇଁ ସବୁ ଘର ଖାଇବା ବାହାର ଜିନିଷ
ଯହା ହଉ ଘର ଘର ଖାଇବା ସନ୍ତୁଳା ଖାଆନ୍ତି?
ହୁଁ ସବୁ, ଆଗରୁ ଖାଉନଥିଲି ଉଁ ଯେତେବେଳେ ଛୋଟ ଥିଲି ଯେତେବେଳେ ଖାଇ ଏତେ ମାନେ ନଥିଲା ଜାଣିପାରେନା ବୁଝିପାରୁ ନଥିଲି ତ ଖାଇବା ନେଇ ଏବେ କିନ୍ତୁ ସବୁ ଖାଉଛି।
ଆଜ୍ଞା।
ପରିବା ହୁଁ।
ସବୁ ପନିପରିବା ତେଲେ ଖାଆନ୍ତି?
ହୁଁ ହୁଁ।
ଭଲ ଆଉ।
ହୁଁ।
ଭଲ୍।